ଆଜ୍ଞା।
ଏଇ ଖିଆପିଆ ଏବେ ସଇଲା ଆଉ। ହଁ ହଁ, ଖିଆପିଆ ଏବେ ସଇଲା ମଜାମଜି ସବୁ ସଇଲା। ଯାଉଛି ଟିକେ ଏବେ ଗଡ଼ିବା, ପାଞ୍ଚଟା ବେଳକୁ ପୁଣି ରୋଷେଇ ଆଜି-ଇ-ଇ ଅରୁଆ ଭାତ ଡାଲମା ଆଉ ଭଜା ଛଚିନ୍ଦ୍ରା ଭଜା। ଆଉ ଦହି ପୋଟଳ ଆଳୁ ଭଜା।
ଆଜ୍ଞା।
ଆ ଆପଣଙ୍କର?
ଆମର ଆଜି ବାତ ଡାଲମା। ଆଉ ସେମତି କଙ୍କ କାଙ୍କଡ଼ଆଳୁ ଭଜା ଶାଗ ଭଜା।
ହଁ ଗୁରୁବାର ଆଉ ସା ହୁଏ ଏମିତିଆ ଜିନିଷ ତ ହବ ଆଉ।
ହଁ ଆପଣ ସେପଟେ ସବୁ ସ୍ତ୍ରୀ ଲୋକ ଏକାଠି ହୋଉଥବେ। ବା ଆମର ଯୋଉ ସ୍ଵୟଂ ସହାୟକ ଗୋଷ୍ଠୀ ଯାହାକୁ
ହଁ ହଉଛି ଆମର ଆମର ବି ଏଠି ହଉଛି, ଆମ ବୋ ଆମ ଦି ବୋଉ ବି କରୁଛନ୍ତି ଗୋଷ୍ଠୀରେ ଅଛନ୍ତି।
ତ ସେମାନଙ୍କୁ ସବୁ ବହୁତ ପ୍ରକାର ସରକାରଙ୍କଠୁ ସୁବିଧା ମିଳୁଥିବ, ଯେ କମ ସୁଧରେ ଋଣ ଆଣୁଛନ୍ତି ବା ଏବେ ତ ସରକାର ଋଣ ବି ଛାଡ଼ କରିଦେଲେଣି। ତ ଲ ସରକାର ତ ବହୁତ ପଦକ୍ଷେପ ନେଇଯାଉଛନ୍ତି ମହିଳାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ। ତ ମୁଁ ମାନେ ମୁଁ ଗୋଟେ କଥା ଭାବୁଚି ଯେ ଜଣେ ଯଦି ଚାହିଁବ ଋଣ ନ ଆଣିକି ବି ବ୍ୟବସାୟ ତ କରିପାରିବ ନିହାତି ତା ନିଜ ଖର୍ଚ୍ଚରୁ କିଛି ବାହାର କରିକି ବହୁତ ବଡ଼ ବ୍ୟବସାୟ ନହେଲେ ବି ଯେମିତି ସମସ୍ତେ ଘରେ ବସୁଛନ୍ତି, ତା ସେ ଘର ପରେ ବା ଯେମିତି ଆପଣ ଏବେ କହିଲେ। ଆପଣ ଫାଙ୍କା ରହୁଛନ୍ତି ଏବେ ତିନିଟାରୁ ପାଞ୍ଚଟା ଯାଏ ଆପଣ ଫାଙ୍କା ଅଛନ୍ତି। ଯେ ଆପଣ ଟିକେ ଟିକେ ବିଶ୍ରାମ ନେବେ ତ ଏଇ ଯୋଉ ସମୟ ଆଉ କିଛି ସମୟ ବି ଫାଙ୍କା ଥିବ। ସେଇ ସମୟରେ ନିଜ ପଇସାରୁ କିଛି ସଞ୍ଚୟ କରିକି, ଆମେ ଚାହିଁଲେ କୌଣସି ନା କୌଣସି ଗୋଟେ ବ୍ୟବସାୟ ଆରମ୍ଭ କରିପାରିବେ। ଯେମିତିକି ବଡ଼ି, ବଡ଼ିରେ ବହୁତ କମ୍ ଖର୍ଚ୍ଚ ହବ।
ବଡିରେ ଭ ମାନେ ଭଉତ୍ ତୁ ତା ଦେହରେ ମାନେ ଏତେ ବି କିଛି ଦରକାର ନାଇଁ ଜିନିଷ। ଗୋଟେ ଜିନିଷ ହିଁ କିଣିଦେଲେ କେବଳ ତା ପାଇଁ ବିରିଟି ଦରକାର ଆଉ କିଛି ଦରକାର ନାଇଁ। ଯଉଆ କି ବହୁତ କମ ପଇସା ରେ ବି ମିଳିଯିବ, ଆଉ ମାନେ ସେଇଟା ତ ଘରେ ଘରେ ସବୁ ମାନେ ମା ମାନଙ୍କୁ, ବୋଉ ମାନଙ୍କୁ ସମସ୍ ସ୍ତଙ୍କୁ ସେଇଟା ଜଣାଅଛି ବଡିର କେମିତି ପ୍ରିପାରେସନ କରିବେ ସେଇଟା, ହଁ।
ଜାଣିଥିବେ ବଜାର ମାନଙ୍କରେ ସବୁ ତା ଚାହିଦା ବି ରହୁଛି, ତ ମୁଁ ସେଇ କଥା କହିବାକୁ ଚାହୁଁଥିଲି ଯେ ସ୍ୱଳ୍ପ ଖର୍ଚ୍ଚରେ ଜଣେ ଚାହିଁଲେ ଅ ନିହାତି ଏ କାମ ଗୁଡ଼ିକ କରିପାରିବ ତାକୁ କୌଣସି ଆ ଋଣ ଦରକାର ନାଇଁ ବା କୌଣସି ପଇସା ବି ଦରକାର ନାଇଁ, ନିଜ ଖର୍ଚ୍ଚରୁ କି ଛା ଆପଣ ଦିନକୁ ଯଦି ଶହେ ଟଙ୍କା ବାହାର କରୁଚନ୍ତି। ଦିନକୁ ଯଦି ଆପଣ ଶହେ ଟଙ୍କା ବାହାର କରୁଛନ୍ତି ସେ ଶହେ ଟଙ୍କାରେ ବି ଆପଣ ଚାହିଁଲେ କିଛି କିଲେ ବ ବିରି ଆଣିକି ସେଥିରେ ବଡିପାରିକି ବି ତାକୁ ବିକ୍ରି କରିପାରିବେ। ଆଉ ଯଦି ଆପଣ ବ୍ୟବସାୟକୁ ବଡେଇଆକୁ ଚାହିଁବେ ଧୀରେ ଧୀରେ ସେଇ ଯାହାବି ଆପଣଙ୍କର ଲାଭ ବାହାରିବ ସେଇ ପଇସାରୁ ସେଇ ପଇସାରୁ ଆପଣ ବ୍ୟବସାୟ କୁ ଧୀରେ ଧୀରେ ବଢେଇବେ।
ଉଁ ବଢେଇ ପାରିବେ, ହଁ।
ତ ଇଏ ତ ଗଲା।
ବିରିରେ ବି ଆମର ବିରି ବିରିରେ ବି ଆମର ପାମ୍ପଡ଼ ବି ବନେଇ ପାରିବା। ଆ ମ୍ ଯିଏ ବଢେଇବାକୁ ଚାହିଁବ ଜିନିଷ ଗୁରା ଚାଉଳ ଚୁନା ଶାଗୁ ବି ଗୋଟେ ଜିନିଷ ମାନେ ଯୋଉଟା କି ବିରିଠୁ ଆହୁରି ଶସ୍ତାରେ ମିଳୁଛି ତ ଆଜିିକାଲି ମାର୍କେଟରେ ମାନେ ଶାଗୁ ପାମ୍ପଡ ହଁ ଶାଗୁ ପାମ୍ପଡର ବହୁତ ଡିମାଣ୍ଡ ଅଛି। ମାନେ ଘରେ ବସିକିନା ବି ନର୍ମାଲି ଆମେ ନିଜେ ହଁ ନିଜେ ଖାଇବା ପାଇଁକା ଆମେ ପାମ୍ପଡ଼ ବନଉଛେ ଘରେ। ତ ସେଇଆକୁ ବି ଆମେ ବନେଇକି ଯଦି ବଜାରରେ ବି ବିକ୍ରି କରିପାରିବା। ନିହାତି ଭାବରେ ଆମେମାନେ ଯିଏ ବି ବନାନ୍ତୁ ଯୋଉ ବି ମା ବନାନ୍ତୁ ଯିଏ ବି ବନାନ୍ତୁ ମାନେ ନିଜ ଖର୍ଚ୍ଚ ଟା ତ ମାନେ ଉଠିଯିବ କି ନାଇଁ ମୋ ପାଖରେ ତ ମାନେ କିଛି ବି ଗୋଟେ ଉ ମାନେ ଗ ଗାଁ ଗଣ୍ଡା କୁ ସବୁ ବିକ୍ରି ଆସୁଛି। ତ ମାଗିବାକୁ ପଡିବନି ନା ପଇସା ଦିଅ ଆମେ ଶହେ ଟଙ୍କାର ରଖିଲୁ କି ଦୁଇଶହ ଟଙ୍କା ର ରଖିଲୁ। ତ ଆମ ପାଖରେ ନିଜେ ପଇସା ଥିଲେ ଆମେ ନିଜେ କାଢ଼ିକିିନା ଦେଇପାରିବୁ ହଁ ଆମ ପାଖରେ ଅଛି ଆମେ ଏଇଟା ରୋଜଗାର କରିଛୁ। ତ ସେଇଟା ଗୋଟେ ଅଲଗା ପ୍ରକାର ଖୁସି ଆସିବ ଘରେ ବସିକି ବି ଘର କାମ କରିକିନା ବି ଆମେ ରୋଜଗାର କରୁଛୁ।
ତ ନିହାତି ତାଙ୍କ ପାଖେ ଯେହେତୁ ମ ମାନେ କଣ ମହିଳା ମାନେ ପୁରୁଷ ପୁରୁଷମାନଙ୍କ ଉପରେ ନିର୍ଭର କରୁଛନ୍ତି ପଇସା ପାଇଁକି। ଯାହା କିଛି ଦରକାର ହେଲେ ସେ ତାଙ୍କ ଉପରେ ନିର୍ଭର କରୁଛନ୍ତି। ରେ କଣ ହବ ଘରେ ବସିିକ ମଧ୍ୟ ସେ ରୋଜଗାର କରିପାରିବେ ତାଙ୍କୁ ନିଜର କିଛିଟା ଖର୍ଚ୍ଚ ପାଇଁ ନିଜର ଶାଢ଼ୀଟା ହେଉ କି ନିଜର ଚୁଡ଼ି ସେ କିଛି କିଣିବା ପାଇଁ ମଧ୍ୟ ପୁରୁଷଙ୍କ ଉପରେ ନିର୍ଭର କରିବାକୁ ପଡିବନି।
ଘରରେ ଯଦି କିଛି ଦରକାର ଯଦି ଜିନିଷ ପଇଲା ନିହାତି ଭାବରେ କଣ ସବୁ ଟାଇମରେ ଯେ ଘରେ କିଏ ପୁଅ ପିଲା ଥିବେ ବୋଲି ଆଣିଦେବେ ବୋଲି ମାନେ ଅଛି। ଆମ ପାଖରେ ବି କିଛି ଥିବା ଦରକାର କୋଉଠି ଧର ଆମ ଛୁଆଟା କାନ୍ଦିଲା କି କଣ ହେଲା ତ ଆମେ ନିହାତି ଭାବରେ ଆଇସ୍କ୍ରିମ ବାଲା ଟା ଆଇଛି ତ ଆମେ ତା ପାଖରୁ ସେଇ ପାଞ୍ଚ ଟଙ୍କା ବି ହଉନା କାହିଁକି ଏବେ ତ ମାନେ ଆମ ଟାଇମ ରେ ଆଇସ ସେତେବେଳେ ଥିଲା ଟଙ୍କା ଟା ଅବିକା ହେଇଗଲାଣି ପାଞ୍ଚ ଟଙ୍କା। ତ ସେ ପାଞ୍ଚ ଟଙ୍କା ଟା ବି ଆମେ ସେ ଛୁଆ ହାତକୁ ତ ଦେଇପାରିବା କି ନାଇଁ ଆମ ପଇସା ପଇସାରେ ଆମେ ଦେଇପାରିବା କି ନାଇଁ ଆମେ କାହାକୁ ନିର୍ଭର କରିନେ। ଆମେ ଦଉଛେ ଆମ ଛୁଆ ଖାଇବ। ତ ସବୁ ଜିନିଷ ସ୍ତ୍ରୀ ମାନେ ସ୍ତ୍ରୀ ଲୋକ ମାନେ ସମସ୍ତେ ନିଜେ ନେଇ କିଛି କିଛି ରୋଜଗାର କରିବା କ
ଆଜ୍ଞା, ତାପରେ ଆଉ ଗୋଟେ କଥା ହଉଛି ଆପଣ ବି ଚାହିଁଲେ ଆ ବିରି ପାମ୍ପଡ଼ ତ ସିଏ ଗଲା ଆପଣ କହୁଥିଲେ ଆପଣଙ୍କର ଚାଷ ଘର। ତ ଆପଣ ବି ବିରି ମୁଗ ଆପଣଙ୍କୁ ତ କିଣିବାକୁ ହିଁ ପଡିବନି ଆପଣଙ୍କର ମୁଗ ବିରି ଯଦି ଚାଷ କରୁଥିବେ ବି ଆପଣ ତ
ସେ ହଁ ସେଇଟା ତ ମାଗଣାରେ ହଁ। ଏଇ ଆମ ବାରିରେ ବାରିରେ ଆମର ଲାଗେ ଧନିଆ ପତ୍ର ହେରିକା ଅ କି ବାଇଗଣ ହଉ ଯୋଉ ବି ପରିବା ଲାଗେ ତାଙ୍କୁ ଯଦି ସାପ୍ତାହିକ ହାଟ ବି ପଡେ ଆମ ଗାଁରେ। ତ ତା ଦିହେରେ ବି ଯଦି ମାନେ ଜଣେ ଛୋଟ ବଗିଚାରେ ନ କିଛି କିଛି ଜିନିଷ ଲଗେଇକି ବିକ୍ରି ବି କରି ପାରିବ ତ ଏମ୍ ବହୁତ ନ ବଡ ହୁଅନ୍ତୁ ଆ ସେଥିରୁ ବି ଆମକୁ କିଛି ଲାଭ ମିଳେ।
ଉପରେ ସେଥିରେ ବି ଆପଣ ରୋଜଗାର କରିପାରିବେ ଆଜ୍ଞା। ତାପରେ ଆଉ ଗୋଟେ କଥା ହଉଛି ଆହୁରି ଗୋଟେ ରୋଜଗାର ବି ଜଣେ କରିପାରିବ ସିଏ ବି କମ୍ ପଇସାରେ ଯେମିତି ଆମର ରୁଟିର ଚାହିଦା ଧୀରେ ଧୀରେ ବଢ଼ିଲାଣି ଦେଖୁଥିବେ ବାହାଘର ବ୍ରତ ବ୍ରତଘର ମାନଙ୍କରେ ସବୁ ରୁଟି ନିହାତି ଭାତ ସହିତ ଲୋକ ରୁଟି ଖାଇବାକୁ ଭଲ
ହଁ ହଁ ହଁ ଭାତ କୁ ସାଇଡ କରିଦବ ଭାତ ଡ଼ିସ ସେମିତି ହିଁ ଫୁଲ ହେଇକି ରହୁଛି। କିନ୍ତୁ ରୁଟିର ଡାଲା ପୁରା ଖାଲି ହେଇଯାଉଛି କାହିଁକିନା ରୁଟି ଟା ଆଜିକାଲି ଲୋକମାନେ ଭାତ ତ ଖାଇବାକୁ ବେଶୀ ପସନ୍ଦ କରୁନାହାନ୍ତି ରାତି ଟାଇମ ଟା ଭାତ ଆଉ ରୁଟି
ପଡ଼ି ଯାଉଛି। ତ ସେଇଥିରେ କଣ ଚାହିଁବେ ଆପଣ ଯଦି କିଲେ ଅଟା ଆଣୁଛନ୍ତି କିଲେ ଅଟାରେ ଆପଣ ପନ୍ଦରରୁ କୋଡ଼ିଏ ପଟ ରୁଟି ତିଆରି କରିପାରିବେ ବା ଚାହିଁଲେ ଅଧିକ ବି କରିପାରିବେ ତ ସେଇଆ ତ ସେଇ ରୁଟିକୁ ବି ଯଦି ଆପଣ ବିକ୍ରି କରିପାରିବେ ଆପଣ ଚାଳିଶ ପଚାଶ ଟଙ୍କା ଭିତରେ ଆହୁରି ତା ଦେହରେ ପଚାଶ ରୁ ଶହେ ଭିତରେ ଲାଭ କରି ପାରିବେ ତ ସିଏ ବି ଆପଣଙ୍କୁ କମ ରୋଜଗାରରେ
ବୋହୁତୁ ହଁ ବହୁତ ଜିନିଷ ଅଛି। ଯୋଉ ବି ସ୍ତ୍ରୀ ଲୋକ ମାନେ ଯିଏ ବି ମାନେ ଚାହିଁବ କି ମୁଁ ନାଇଁ ମୁଁ ରୋଜଗାର କରିବାକୁ ଚାହୁଁଛି ମୁଁ ରୋଜଗାର କରିବି ସେ ନିହାତି ଭାବରେ ବହୁତ ସାରା ବାଟ ଅଛି ମାନେ ପଇସା ଇନ୍ ଇନକମ କରିବା ପାଇଁ ବହୁତ ସାରା ବାଟ ଅଛି ଖାଲି ଆମକୁ ଟିକେ କଷ୍ଟ କରିବାକୁ ପଡିବ। ଆଉ ଟିକେ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ପଡିବ ଆଉ ଆମେ କହିବା ନାଇଁ ଆଜି ଆମର ହେଲାନି ସେଟାକୁ ଛାଡିଦବା। ତ ସେମିତି ସେ ଜିନିଷ କଲେ ଆମେ ତ ଫାଷ୍ଟରୁୁ ନା ହାର ମାନିଗଲେ ତ ଆଉ କଣ ସିଧା ଦେଇଦେ ତ ଟିକଏ କଷ୍ଟ କରିବାକୁ ପଡିବ। ଇଏ ଧୈର୍ଯ୍ୟର ସହ ଅପେକ୍ଷା କରିବାକୁ ପଡିବ ଅପେକ୍ଷାର ଫଳ ସବୁବେଳେ ମିଠା ଥାଏ। ହଁ ଅପେକ୍ଷା କଲେ ନିହାତି ଭାବରେ ଆଜି ହୁଏତ ପଚାଶ ଟଙ୍କା ଆଇଛି କାଲି ହୁଏତ ପାଞ୍ଚଶହ ଟଙ୍କା ବି ଆସିପାରେ ସେଇଥିରେ ବି ତ କିଛି ନା କିଛି ମାନେ ନିଜର ଖଚ୍ଚ ନିଜ ସହିତ ନିଜ ଛୁଆ ର ହଉ କେବେ ବିି ସ୍ଵାମୀର ବି ଯଦି ଦରକାର ପଡେ ପଇସା ଆପଣ ତାଙ୍କୁ ବି ସାହାଯ୍ୟ କରିବେ? କରିବେ ନାଇଁ ଯେ ଖାଲି ନିଜର ଇଏ
ଅଳ୍ପରୁ ବି ଧୀରେ ଧୀରେ ଯଦି ଆପଣ ବ୍ୟବସାୟ ଯେକୌଣସି ୟା ଭିତରେ ବ୍ୟବସାୟ ଆରମ୍ଭ କରୁଛନ୍ତି ଆପଣ ଚାହିଁଲେ ତାକୁ ଧୀରେ ଧୀରେ ବଢ଼େଇ ବଢ଼େଇ ବଢ଼େଇ ବ୍ୟବସାୟକୁ ଆଗକୁ ନେଇପାରିବେ। ଆଉ ତା ସହିତ ଆମକୁ ଆଉ ଗୋଟେ ଜିନିଷ ସବୁଥିରେ ଧ୍ୟାନ ରଖିବାକୁ ପଡ଼ିବ ଯେ ଯେମିତି ଆମେ ବା ଆମେ ମାନେ ବିରି ପାମ୍ପଡ ଯାହା ବି କରୁଛେ ତାକୁ ବଜାରରେ ବି ନେଇକି ପହଞ୍ଚେଇବାର ଅଛି ବା ବଜାରରେ ବି ବିକ୍ରୟ କରିବାର ଅଛି। ନହେଲେ ଆପଣ ଗାଁ ଗହଳିରେ ଯେହେତୁ ରହୁଛନ୍ତି ଗାଁ ଗହଳିରେ କଣ ହୁଏ ନା ପା ପାପଡ ବିରି ବଡ଼ିର ଚାହିଦା ରହିଥାଏ। ଆପଣ ଚାହିଁଲେ ତାଙ୍କ ମାନଙ୍କୁ ଘରେ ଘରେ ବି କିଛି କା କାଶ ଘରେ ଆପଣ ଚାହିଁଲେ ଦେଇପାରେ ଯେ ଆପଣ ପିଲା ହାଟ ଆପଣଙ୍କର ଅଛି?
ହଁ ମାନେ ହାଟ ଆଉ ମାର୍କେଟ ଜାଗାରେ ଦେଲେ ଟିକେ ଟେ ଆପଣ ଟିକେ ଅଧିକା ଲାଭ କାହିଁକି ଗାଁ ଗହଳିରେ ତ ସବୁ ମା ମାନେ ଘରେ ପାମ୍ପଡ ବି ବଢି ପକେଇ ଦଉଛନ୍ତି ତ ସେମାନେ କାହିଁକି ଆମର ବଢି ଟାକୁ ନେବେ। ହଁ ମାର୍କେଟ ମାନେ ଯେମିତି ସାପ୍ତାହିକ ହାଟ ହଉ କି ଆପଣଙ୍କର ମାର୍କେଟ ହଉ ଯୋଉ ଜାଗାରେ କି ଦୋକାନ ବଜାର ଥିବ ସେମିତି ଜାଗା ଯୋଉଠିକା ବାହାର ଲୋକ ଆସିକି ଆପଣଙ୍କ ଜିନିଷ ନେଇପାରିବେ ଆପଣଙ୍କୁ ବି ଟିକେ ଲାଭ ମିଳିବ। ଗାଁ ଲୋକମାନେ କଣ ନିଜ ଘରେ ତ ସେମାନେ ବି ମନଉଛନ୍ତି ନା
ମେଲାଇ ଦବୁ ଆଜ୍ଞା ଆପଣଙ୍କର ତ ବହୁତ ସୁବିଧା ହବ ହାଟ ବଜାରରେ ଏବୁ ଜିନିଷ ଯେହେତୁ ଆପଣ କହୁଛନ୍ତି ଆପଣ ହା ହାଟ ପଡୁଛି ସାପ୍ତାହିକ। ସାପ୍ତାହିକ ହାଟର ମୁ ଜାଣିଚି ଗାଁରେ ଚାହିଦା ବହୁତ ରହିଥାଏ ଆଉ ସମସ୍ତେ ଅନେଇଥାନ୍ତି ତି ସପ୍ତାହ
ସେଇବି ହଁ ସେଇବି ସେଇବିନଉ ଯଉଟା କି ବହୁତ ଶସ୍ତାରେ ବି ଟିକେ ପରିବା ମିଳେ ସବୁ ଜିନିଷ ଭଲ ସବୁ ଜିନିଷ ସବୁ ପନିପରିବା ଯାହାବି ଖୋଜିବେ ମିଳିବ।
ଆଜ୍ଞା ହାଟକୁ ଯାଇକି ଯଦି ଆପଣ ବି ନିଜ ଜିନିଷ ବିକ୍ରି କରୁଛନ୍ତି ତାହେଲେ ବି ଆପଣଙ୍କୁ ତ ବହୁତ ସୁବିଧା ମିଳିଯିବ। ବଜାରରେ ନିଜର ଜିନିଷ ବିକ୍ରି କରିବା ପାଇଁ।
ହଁ।
ଏମିତି ଯଦି ସମସ୍ତେ ଚାହିଁବେ ହଁ ଆମର ବି ସପ୍ତାହିକ ହାଟ ପଡେ ସପ୍ତାହକୁ ପ୍ରତି ରବିବାର ରବିବାର ହାଟ ପଡ଼େ ଆଉ ସେ ହାଟରେ ବି ବହୁତ ଗୁଡ଼ିଏ ଜିନିଷ ସବୁ ଶସ୍ତାରେ ବି ମିଳେ।
ହଁ ହଁ ଆମର ଏଠି ଭ ତ ଆମ ସୋମବାରରେ ହାଟ ପଡେ ସମ୍ ଭଲ ଜିନିଷ ହଉ ମାନେ ଭଲ ପରିବା ଆସେ। ଯେତିକି ବି ଯାହାବି ପରିବା ଆମର ଆସେ ଭଲ।
ସେ ଅନେଇଥାନ୍ତି ନା ସପ୍ତାହକୁ ଆସିଲେ ହାଟରେ ବିକ୍ରି କରିବେ। ତ ସେମାନେ ବି ଯାହା ପାଖରେ ଯାହା ଥାଏ ସେ ସବୁ ହାଟକୁ ଆଣି ବିକ୍ରି କରନ୍ତି।
ହଁ।
ଏମତି ସେଇଥିପାଇଁ କହୁଥିଲି ଯେ ଏମିତି ମହିଳା ମାନେ ଯଦି ଏକାଠି ହେବେ ତାହେଲେ ବହୁତ ଗୁଡେ କାମ କରିପାରିବେ ବା ନିଜେ ଏକା ଯିଏ ରୋଜଗାର କରିବା ସହିତ ଅନ୍ୟ ମହିଳାମାନଙ୍କୁ ବି ପ୍ରୋତ୍ସାହନ ଦବା କଥା ରୋଜଗାର କରିବା ପାଇଁ। ଆଜ୍ଞା ଠିକ ଅଛି।